ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ। ଆଜି ପବିତ୍ର ସ୍ନାନ ପୂର୍ଣ୍ଣମୀରେ କଣ ଚାଲିଛି।
କଣ ଚାଲିଛି। ନୂଆ ନୂଆ ତ ବାହା ହେଇକି ଆସିଛି ସେଇ ବା ସବୁ ଗାଧୋଇ ଫାଧେଇଇକି ଠାକୁର ପୂଜା କରିସାରିଲିଣି। ତମେ ଏତେ ବର୍ଷ ହେଲାଣି ବାହା ହେଇସାରିଲାଣି କିଛି ମତେ କୁହ ଶାଶୁକୁ କେମିତି?
ମୁଁ ତ ଜମା ଦେଢ ବର୍ଷ ହେଲା ବାହା ହେଇଛି।
ହେ ଦେଢ ବର୍ଷ ମୁଁ ତ ଏବେ ଏବେ ବାହା ହେଇଛି ନା।
ଆଚ୍ଛା ଆଚ୍ଛା।
ଶାଶୁ କ କେମିତି ଖୁସି କରିବି ସେଇଟା ମୁଁ ଜାଣି ପାରୁନି ନା।
ଓ ଇଏ ଗୋଟେ କଥା।
କୁହ।
ଏଇ ଏଇ ଏଇ ଯୋଉ ଏଇ କଥାଟା ଶୁଣିବା ପାଇଁ ଚାହୁଁଚୁ ତ ଶାଶୁଙ୍କୁ କେମତି କିପରି ଖୁସି କରିବ।
ହଁ ହଁ।
ହଉ ତାହେଲେ ଶୁଣ ସଖାଳୁ ଅ- ପୁରା ଜଲ୍ଦି ଉଠିବ। ତିନିଟା ରାତିରୁ ଉଥିବ, ତିନିଟା ରାତିରୁ।
ନ ସଇଲେ ହବନି।
ନାଁ ଫେରେ ସୁଅ ତମେ ଦଶ୍ଟା ରୁ ତିନ୍ଟା ପର୍ଯ୍ୟନ୍ତ ଶୁଅ ହଁ।
ଆଚ୍ଛା।
ତିନିଟା ରାତିରୁ ଉଠିବ? ଉଠିକରି ଆଗେ ଯାଇକି ଘର ଝାଡୁ କରିବ, ବାସନ ମାଜିବ। ତାପରେ ଆଉ ଉଁ-ଦାଣ୍ଡରେ ପବିତ୍ରା ପାଣି ପକେଇକି ଦାଣ୍ଡ ଝାଡୁ ମାରିବ।
ଆଚ୍ଛା।
ପକେଇସା ଏ ଏଇଗୁଡା ସବୁ କରି ସାରିଲା ପରେ କଣ କରିବ ନା ଯାଇକି ଗାଧେଇ ପଡିବ, ବ୍ରସ୍ କରିକି ଆ ତମର ଯାହା ନିତ୍ୟକର୍ମ କରିବାର ଥିବ କରିକି ଗାଧେଇ ପଡିବ। ଗାଧେଇ ସାରିଲା ପରେ, ତାପରେ କଣ କରିବ ସିଧା ଆସିବ ଠାକୁର ଘରକୁ। ଆଗେ ଗଙ୍ଗା ପାଣି ଟିକେ ନେଇକି ସବୁ ଘ ସବୁଆଡେ ଘର ସାରା ଛିଞ୍ଚି ଦବ। ହଁ ଛିଞ୍ଚି ଦେଇ ସାରିଲା ପରେ ଠାକୁର ପୂଜା ଟା ଠାକୁର ପୂଜା ଟା ବହୁତ ସ୍ନେହ ର ସହିତ ବହୁତ ଭଲ ମନର ସହିତ କରିବ ତା ଉପରେ କଁ କରିବ ନା ତାପରେ ତମେ ଯୋଉ ଆସିବ ଶୋଷେଇ ଘରକୁ। ରୋଷେଇ ଘରୁ ଆସିକି ତମ ହାଣ୍ଡି ଶାଳ ପୂଜା ଟା ଭଲ୍ସେ କରିବ। ଚଉରା ପୂଜା କରିବ ହାଣ୍ଡି ଶାଳ ଟାକୁ ଭଲସେ ପୋଛିକି ସେଠି ପୂଜା କରିକି ଦୀପ ଦେଇକି ଧୂପ ଦେଇକି ହାଣ୍ଡି ଶାଳ ପୂଜା କରିବ ତାପରେ ତମ ଗ୍ୟାସ୍ ପାଖକୁ ଆସିବ ଗ୍ୟାସ୍ ତମ ଚୁଲି ଯାହା ବି ଥିବ ତାକୁ ଭଲସେ ପଚ ପୋଛିି ପରିଷ୍କାର କରିବ ପରିଷ୍କାର କରିକି ତାକୁ କଣ କରିବ ନା ଅ ତାକୁ ହଉଛି ଚନ୍ଦନ ସିନ୍ଦୁର ଦେଇକି ପୂଜା କରିବ ଆଗେ ପୂଜା କରିକି ସେଇଠି ଛିଡା ହେଇକି ଆଗେ ଅନ୍ନପୂର୍ଣ୍ଣା ମାଙ୍କର। ଟିକେ ସ୍ତୁତି ଗାଇବ ଗାଇକି ତାଙ୍କୁ ଧନ୍ୟବାଦ ଜଣେଇବ ଯେ ମତେ ଖାଇବାକୁ ଏତେ ଭଲସେ ଦବାରୁ ଏତେ ଭଲସ ରଖିବାରୁ ଆଉ ମୋ ହାତରେ ଏତେ ଭଲ ଭଲ ମାନେ ଉ ରାନ୍ଧିଅ ରାନ୍ଧଣା ର ଯୋଉ ଇଏଟା ଦବାରୁ କଳାଟା ଦବାରୁ ଆଉ ମୁଁ ଯୋଉ ଯେକୌଣସି ଖାଦ୍ୟ ବି ରାନ୍ଧେ ଭଲ ରାନ୍ଧେ ମୋର ଏମିତି ହଉ ହାଣ୍ଡିରୁ ମୋର ଖାଦ୍ୟ ନସରୁ ଯଦି କୌଣସି ବାଟ ଭିକାରୀ ଆସନ୍ତୁ। ତାହେଲେ ସେମାନଙ୍କୁ ବି ମୁଁ ଆରାମ ସେ ଖାଦ୍ୟ ଟା ଦେଇପାରେ। ତାଙ୍କୁ ପରସିିପାରେ ହେଲା ଆକୁ ଦେଲା ପରେ ପ୍ରଥମେ କଣ କରିବ? ଉ ଚାହା ବନେଇବ ଚାହା ବନେଇକି ଚାହା ଟା ବନେଇବାର ଟାଇମ ହେଲା ସାଢେ ପାଞ୍ଚଟା ଭଳିଆ ହେଇଥିବା ଦରକାର। ସାଢେ ପାଞ୍ଚଟା ଭିତରେ ତମେ ସବୁ କାମ ସରିଯାଇକି ତମେ ଚାହା ବନେଇଥିବା ଦରକାର। ଯାହା ବନେଇବ ବନେଇକି ପ୍ରଥମେ ନେଇକି ତମ ଶାଶୁ ଶଶୁରଙ୍କୁ ଦବ। ଆମ ଶାଶୁଙ୍କ ପାଦ ଛୁଇଁକି ପ୍ରଣାମ କରିବ। ତମ ଶଶୁରଙ୍କ ପାଦ ଛୁଣିକି ପ୍ରଣାମ କରିବ ତାପରେ ତାଙ୍କୁ ଚାହା ଦବ। ସେ ତାଙ୍କୁ ଚାହା ଦେଇ ସାରିଲା ପରେ ଆସିକି ତମ ସ୍ଵାମୀଙ୍କ ପାଇଁ ଚାହା ନବ। ନେଇକି ତାଙ୍କୁ ତାଙ୍କ ପାଦ ଛୁଇଁକି ପ୍ରଣାମ କରିସାରିଲା ପରେ ତମ ସ୍ଵାମୀ କି ଚାହା ଦବ।
ମୋ ସ୍ୱାମୀ ଯା ପି ପେଇନି।
ତାପରେ ଆସିକି ଜଲଦି ଜଲଦି ଆପଣଙ୍କର ସକାଳ ଖାଦ୍ୟ ପାଇଁ ପ୍ରସ୍ତୁତ କରିବ। ଯଦି ଆପଣ କୁଆଡେ ଚାକିରିୀ ବାକିରି କରୁଥାନ୍ତି ତାହେଲେ ଆପଣ ସକାଳ ଖାଦ୍ୟ ସହିତ ମଧ୍ୟାହ୍ନ ଭୋଜନର ଖାଦ୍ୟ ଟାକ ବସେଇଦେବେ। ସକାଳ ଖାଦ୍ୟ ବନେଇ ସାରିଲା ପରେ ଆପଣଙ୍କର ଶାଶୁଙ୍କୁ ନେଇକି ଖାଦ୍ୟ ଦେବେ। ଶଶୁରଙ୍କୁ ନେଇକି ଖାଦ୍ୟ ଦେବେ। ସ୍ଵାମୀ କି ଖାଦ୍ୟ ଦେବେ। ଶେଷରେ ଆପଣ ଖାଦ୍ୟ ଖାଇବେ। ଆପଣଙ୍କର ଶାଶୁ ଶ୍ୱଶୁରଙ୍କର ସ୍ଵାମୀଙ୍କର ହଁ ଶାଶୁ ଶ୍ୱଶୁର ସ୍ଵାମୀଙ୍କର ଯାହାବି କପଡା ଥିବ ମଳି କପଡା ଆପଣ ତାକୁ ନେଇକି ଭଲସେ କାଚିବେ। ସମସ୍ତଙ୍କୁ ମାଗିକି ତାପରେ ଶାଶୁଙ୍କୁ କଣ ସବୁ ଦରକାର? ସବୁ ଶାଶୁଙ୍କୁ ସମର୍ପଣ କରିବେ। ଶାଶୁଙ୍କର ଶାଶ ଶଶୁଙ୍କର ଜାଣିକି ଦାସୀ ହେଇକି ଆପଣ ରହିବା ପାଇଁ ଚେଷ୍ଟା କରିବେ। ଶାଶୁଙ୍କର କୋଉଠି ମୁଣ୍ଡ ବିନ୍ଧା ଶାଶୁଙ୍କର ଗୋଡ ବିନ୍ଧା ସବୁ ହଁ ହଁ ଠିକ କଥା। ସେଇ ଟାଇପର। ସେଇ ଟାଇପ୍ର ଯୋଉ ତାଙ୍କ ହେଇ ସେମିତି ହେଇକି ରହିବା ପାଇଁ ଚେ ଚେଷ୍ଟା କରିବେ। ସିଏ ଯେମିତି ଜମା ବି ତାଙ୍କ ସାଙ୍ଗେ ତାଙ୍କ ଜି ତାଙ୍କୁ ତାଙ୍କ ମନ ଭିତରେ କଣ ଚାଲିଛି? ମାନେ ସେ କଣ ଚାହୁଁଛନ୍ତି କହିବା ପାଇଁ? କୁଆଡେ ବୁଲିବାକୁ ଯିବାକୁ ଚାହୁଁଛନ୍ତି କି? ତାଙ୍କ ସହିତ ପୁରା ଆଟାଚ ହେଇକି ରହିବେ। ରହି ସାରିଲା ପରେ ତାପରେ ଗାଧୁଆ ମି ସେ ଶାଶୁ ବୋହୁ ମିଶିକି ଖାଇବେ। ଏମିତି କରିକି ଶାଶୁଙ୍କର ପୁରା ଗେଲ୍ଲୀ ଗେଲ୍ଲୀ ବୋହୂ ହେଇକି ରହିବେ। ତାପରେ ସନ୍ଧ୍ୟାରେ କଣ କରିବେ ନା ଅ ଝାଳ ଆପଣଙ୍କର ହଁ ଉ ଓଳେଇବେ ଘର ଘର ଓଳେଇବେ। ତାପରେ ପୁଣି ଯାଇକି ଲୁଗା ଧୋଇବେ। ଲୁଗା ଧୋଇକି ପୁଣି ଆସିକି ସନ୍ଧ୍ୟା ଦେବେ। ଗୀତା ଭାଗବତ ପଢିବେ। ପଢି ସାରିଲା ପରେ ଆପଣ କଣ କରିବେ ନା ଆସିକି ରାତିର ଖାଦ୍ୟ ପ୍ରସ୍ତୁତ କରିବେ। ସମସ୍ତଙ୍କୁ ଖାଦ୍ୟ ଦେବେ। ଖାଦ୍ୟ ଦେଇ ସାରିଲା ପରେ ଆପଣ ଖାଇବେ। ଖାଇସାରିକି ବାସନଟିକୁ ମାଜିକି କି ଉଁ ଶାଶୁଙ୍କ ଶଶୁରଙ୍କ ଗୋଡ ଚିପି ଦବାକୁ ଯିବେ। ତେଲ ଲଗେଇ ଦେଇକି ତାଙ୍କ ଗୋଡ ଚିପି ଦେବେ। ଚିପି ଦେଇକି ଆସିକି ଶୋଇବେ ଏମିତି ହେଲେ ଏମିତି ଯଦି ସବୁଦିନ କରନ୍ତି ତାହେଲେ ଆପଣ ଶାଶୁଙ୍କର ଗୋଟେ ଆଜ୍ଞାଧିନ ବୋହୁ ହେଇକି ରହିବେ। ଏଇତି ଆପଣଙ୍କର ବିଷ
ଆଚ୍ଛା। ନିଶ୍ଚିନ୍ତ ତମ ଗଥା ମାନି ଏଇସବୁ ମୁଁ କରିବି।
ହଁ ନିହାତି ଭାବରେ। ଏମିତି କହିଲେ ଆପଣ ଶାଶୁଙ୍କର ଗେଲ୍ଲୀ ବୋହୁ ହେଇକି ରହିବେ। ମୋ ଶାଶୁ ତ ମତେ ମୁଣ୍ଡରେ ବସି ଚଲଉଛନ୍ତି।
ଆଚ୍ଛା ତମ ଶାଶୁ କେମିତିଆ?
ମୋ ଶାଶୁ ଅତ୍ୟନ୍ତ ଭଲ ଲୋକଟିଏ। ସିଏ ମତେ ପୁରା ଝିଅ ଭଳି ରଖନ୍ତି। ସେ ମତେ ବହୁତ ଭଲ ପାଆନ୍ତି। ମୁଁ ଆଗେ ତାଙ୍କୁ ବହୁତ ସ୍ନେହ ଆଦର ଦେଲି। ତାପରେ ସିଏ ମତେ କୌଣସି କାମ କରିବା ପାଇଁ ବି ଦଉ ନାହାନ୍ତି। ସବୁ କାମ ମିଳି ବାନ ଟିକେ ଆମେ କରୁଛୁ। ସେ ବହୁତ ହି ଭଲ ଲୋକ ଟିକେ ହଁ। ନିହାତି ଭାବରେ ତାଙ୍କୁ ଯଦି ତମେ ଭଲ ପାଇବା ଦବ। ସେମାନେ ବି ତମକୁ ଭଲ ପାଇବା ଦେବେ।
ତମେ କେବେ ମୋ ଘର ଆଡକୁ ଆସୁନା?
ହଁ ନିହାତି ଭାବରେ କେବେ ଗୋଟେ ଯିବି। ଆଉ ଆଉ ସବୁ କଣ ତମ ଘରେ ଉଁ ଶାଶୁ ଘରେ ସବୁ ଖବର କଣ? ତମ ଶାଶୁ ଘର ଗାଁ ରେ କଣ ସବୁଠାରୁ ବହୁତ ଭଲସେ ପାଳନ୍ତି? କଣ କରନ୍ତି କଣ ନାଇଁ ଟିକେ କହିବେ?
ସେମ ସେମିତି ତ ବହୁତ କିଛି ମୁଁ ଏବେ ବି ଆସିଛି ନା। କିଛି ଜାଣିନି ଭଲ ପାଳନ କରାଯାଏ ଶୁଣିବାକୁ ଯା ପାଇଛି।
ଆଛା ଆଚ୍ଛା ତମେ ଠାକୁର ପୂଜା କରୁଛ ତ?
ହଁ ଠାକୁର ପୂଜା ମୁ କରି ସାରିଲେଇ।
ତମେ ଜଲ୍ଦି ଉଠଉଛ ନା ଏବେ ଏବେ ବି ଶୋଉଛ ନଟା ପର୍ଯ୍ୟନ୍ତ?
ବାହା ହେଇସାଇଣି ନା। ଭୋରୁ ଉଠିକି କାମ ଦାମରେ ସାରିକି ଏବେ ଜଷ୍ଟ ନା ଏବେ ଆସିକି ରୋଷେଇ କରିବାକୁ।
ଆଚ୍ଛା ଆଚ୍ଛା ଯାହା ହଉ ତାହେଲେ ଆପଣ ଆଜ୍ଞା ଦିନ ଆଜ୍ଞା ଦିନ ବୋହୂଙ୍କ ରାଶେ ହିଁ ଅଛ। ବହୁତ ଜଲ୍ଦି ଆଜ୍ଞାଧିନ ବୋହୁ ହେଇକି ଆପଣ ପହଞ୍ଚିଯିବ।
ହୁଁ ପହଞ୍ଚି ଯାଏ।
ନିହାତି ଭାବରେ। ଆଉ ତମ ଶାଶୁ ଘର ସବୁ କିଏ କିଏ ଅଛନ୍ତି?
ଶାଶୁ ଭାଇ ଶାଶୁ ମା ବାପା ଆଉ ଦିଅର ନଣନ୍ଦ ଏସବୁ ଅଛନ୍ତି ଆଉ ଗୋଟେ ନତନ୍ଦ ଏବେ ବାହାହେଇସାରିଲେଣି
କେବେ ଧ୍ୟାନ ଦେଇଛ? ଆମର ସ୍ଵାମୀଙ୍କ ଘର ଟାକୁ ଆମ ଶାଶୁଘର ବୋଲି କାହିଁକି କୁହାଯାଏ? କାହିଁକି ନା ସେଠି ମୁଖ୍ୟ ସଦ ସଦସ୍ୟ ହେଲା ଶାଶୁ। ସେଥିପାଇଁ ଆମକୁ ସବୁଠାରୁ ସମସ୍ତଙ୍କୁ ପଛରେ ଛାଡ଼ିକି ଆଗେ ଶାଶୁଙ୍କ ଧ୍ୟାନ ଦେବା। ପଡିବ ତାହେଲେ ଆମ ଶାଶୁ ଘର ଟା ଆମ ନିଜ ଘର ହେଇପାରିବ। ନହଲେ ହୁଁ ହୁଁ ଆଉ କଣ କୁହ?
ଆଉ ତମ ଘରେ ସବୁ କେମିତି ଅଛନ୍ତି?
ଆମ ଘରେ ସମସ୍ତେ ବହୁତ ଭଲ ଅଛନ୍ତି ତମ ଘରେ ସବୁ କେମିତି ଅଛନ୍ତି?
ହୁଁ ଭଲ ଅଛନ୍ତି।
ଅତ୍ୟନ୍ତ ଶୁଭଦାୟକ। ଆଉ ତମକୁ ସବୁଠାରୁ କୌଣ କୋଉ ପକ୍ଷୀ ଟା କୋଉ ପଶୁ ଟା ଭଲ ଲାଗେ?
କୋଉ ପଶୁ ପକ୍ଷୀ ସେମିତିରେ ମତେ ପଶୁ ଭିତରେ ମତେ ଛୋଟିଆ ଜିନିଷଟେ ଭଲ ଲାଗେ ପଶୁଟେ ସେଇଟା ଠିକୁଆଟେ।
ଆଚ୍ଛା ଆଚ୍ଛା।
ତମୁକୁ?
ଆଉ ପକ୍ଷୀ ପକ୍ଷୀ କଣ ଭଲ ଲାଗେ?
ପକ୍ଷୀ ଭିତରେ ମତେ ନା ଟା ଶୁଣି ନଥିବ ବୋଧେ ତମେ
କି ପକ୍ଷୀ?
କୁଟୁରିଆ।
କୁଟୁରିଆ ଆଚ୍ଛା ଆଚ୍ଛା କଟୁରିଆ ଆମ ଏଠି ଗୋଟେ
ଏଠିକା ଭାଷାରେ କୋଟୁରିଆ କୁହାଯାଏ ମାନେ ଶୁଆ ଶୁଆ।
ଆଚ୍ଛା ଆଚ୍ଛା ଶୁଆ ମିଟୁ ତ ଯୋଉ ମିଟୁ ମିଟୁ ଏମିତି କୁହେ। ମତେ ମତେ ପଶୁଙ୍କ ଭିତରୁ ମତେ ପଶୁଙ୍କ ଭିତରୁ ସବୁ ମତେ ଆକଚୁଏଲି ମତେ ସବୁ ପଶୁ ପକ୍ଷୀ ଭଲ ଲାଗନ୍ତି କିନ୍ତୁ
ତା ମାନେ ବାଘ ବି ଭଲ ଲାଗେ ତମକୁ?
ଅଧିକ ନ ହିଂସ୍ର ଜନ୍ତୁ ନୁହଁନ୍ତି।
ଆଉ ସେଇ ଭଳିଆ ଅହିଂଶା ଜନ୍ତୁ ଗୁଡ଼ାକୁ। ସେମିତି ରେ ମତେ ସମସ୍ତେ ଭଲ ଲାଗନ୍ତି ତମେ
ପାଣ୍ଡା ମତେ ପାଣ୍ଡା ବହୁତ ଭଲ ଲାଗେ ମୋ ଆଗରେ ଗୋଟେ ପାଣ୍ଡା ଯାଉଚି ଚାଲିଚାଲିକା ଏମତି ଏମିତି। ହେଇ ହେଇକରି ମୁଁ ଆମ ଆମ ଗ ସବୁ ପଶୁ ପକ୍ଷୀ ଆମ ଗାଁ ରେ ସବୁ ପଶୁ ପକ୍ଷୀ। ମୋ ଆଗରେ ଏଇତ ଗୋଟେ ପାଣ୍ଡା ଯାଉଚି। ତାର ସେ ତାର ସବୁ କାମ ହିଁ ପାଣ୍ଡା ଭଳିଆ। ହଁ ତା କାମ ହିଁ ସବୁ ପାଣ୍ଡା ଭଳିଆ ଆସିବ ବାଲିରେ ଖେଳିବ। ତାର ଏମିତି ଏମିତି ଚାଲୁଥିବ ଏମିତି ଏମିତି କରିକି ଗୋଡ ଫାଳେଇକି ଏମତି କରି ଚାଲୁଥିବ। ପାଣ୍ଡ ଗୁଡା ସମସ୍ତେ ଭାରି କ୍ୟୁଟ କ୍ୟୁଟ ଲାଗନ୍ତି ଆଉ ବଢିଆ ହରକତ କରନ୍ତି ସେମାନେ।
ମତେ ବି ଠେକୁଆ ଭାରି ଭଲ ଲାଗେ ମୁଁ ପଛରେ ଅଛନ୍ତି।
ପକ୍ଷୀ ଭିତରୁ ମତେ ହଳଦୀବସନ୍ତ ବହୁତ ପ୍ରିୟ। ମତେ ବହୁତ ଇଚ୍ଛା ଯେ ମେଞ୍ଚେ ମେଞ୍ଚେ ହଳଦୀ ବସନ୍ତ ମାନେ କୋଉଠି ଥାନ୍ତେ କି? ଆପଣଙ୍କୁ ହଳଦୀ ବସନ୍ତ ଭଲ ଲାଗେ?
ହଁ ବହୁତ ଭଲ ଲାଗେ ବହୁତ ବହୁତ।
କୁହନ୍ତି ଆମ ଏଇଠି କୁହନ୍ତି ଯେ ହଳଦୀ ବସନ୍ତ ଦେଖିଲେ ବହୁତ ଅତ୍ୟନ୍ତ ଶୁଭ ହେଇଥାଏ।
କିଛି ଶୁଭ ହୋଇନଥାଏ ସେଟା ହେଲା କହିବା କଥା।
ମତେ ତ ଲାଗେ ମୁଁ ହଳଦୀ ବସନ୍ତ ଦେଖିଲା ମାନେ ମୋର ଶୁଭ ହୁଏ ବୋଲି।
କିଛି ମତେ ଉଦାହରଣ ଦେଇପାରିବେ କିଛି ଶୁଭ କଣ ହେଇଚି ତୁମର? ଜୀବନରେ
ବହୁତ କିଛି ମୁଁ ଯୋଉ ଯଦି କୌଣସି କର୍ମକ୍ଷେତ୍ରକୁୁ ଯାଉଥାଏ ତାହେଲେ ମୁଁ ଯଦି ହଳଦୀ ବସନ୍ତ ଦେଖିଥାଏ ତାହେଲେ ସେଇଟା ଅତ୍ୟନ୍ତ ଶୁଭଦାୟକ ହେଇଥାଏ।
କଣ ଶୁଭଦାୟକ ହେଇଥାଏ ମତେ କହି ପାରିବ କି?
ନିହାତି ଭାବେ କହିପାରିବି, ମୋର ଯେତିକି ପରୀକ୍ଷା ମୁଁ ଯାଇଚି ସବୁ ପରୀକ୍ଷାରେ ମୋର ବହୁତ ଶୁଭ ହେଇଚି। କଣ କହୁଚନ୍ତି ଆପଣ? ଆପଣ ବିଛୁଆତିପ ପତ୍ର ଦେଖିଚନ୍ତି?
ହଁ ମୁଁ ଦେଖିଚି ତମେ ଦେଖିନ କି?
ହଁ ମୁଁ ବି ଦେଖିଚି ଆମ ସ୍କୁଲ ଟାଇମ ରେ ଆମ ଯେତେବେଳେ ଆମେ ବିଦ୍ୟାଳୟ ଯାଉଥିଲୁ ସେଇ ଟାଇମ ରେ ମୋର ଗୋଟେ ସାଙ୍ଗ ବିଛୁଆତି ମୋ ହାତରେ ଲଗେଇ ଦେଇଥିଲା ସେଇ ଯୋଉ କୁଣ୍ଡେଇ ହେଲା। ଏ ପ୍ରଭୁ ସେଟାକୁ କଣ ଗୋଡି ବିଛୁଆତି କହନ୍ତି।
ତାହେଲେ ମୁଁ ତମ ଆଡ ପଠେଇବି କି?
ନାଇଁ ନାଇଁ ଆମ ଏଠି ବହୁତ ଗୁଡେଏ ଗୋଡି ବିଛୁଆତୀ ଅଛନ୍ତି। ଆଉ ଆପଣଙ୍କର ସବୁ